ହାଲୋ କଣ କରୁଛୁ, କଣ ଖବର।
ଭଲ ଏମିତି ଶୋଇଛ।
ସୋଇଛୁ ସନ୍ଧ୍ୟା ସନ୍ଧ୍ୟା ନୁହଁ ରାତି ହେଲାଣି। ଆଉ ଆଜି ରାତିରେ ରାତିରେ କଣ ହେଇଛି ତମର ଖାଇବାକୁ।
ରାତିରେ ଆଜି ପନିଆରି।
ଆମର ଆଜି ଚିକେନ ହେଇଛି ବୋଲି, ମୁଁ ସମସ୍ତଙ୍କୁ ପଚାରୁଛି ତମର ଆଜି କଣ ହେଇଛି ତମର ଆଜି କଣ ହେଇଛି। ଆମ ଘର ପଛଆଡ଼େ ଆଜି ଭୋଜି ଅଛି। ହେଲେ ଆମେ ଯାଉନୁ।
କଉଠି।
ଘର ପଛପଟେ ଜାଗାରେ ଘର ପଛପଟେ। ତାଙ୍କର ବାହାଘର ତାଙ୍କ ଝିଅର।
ହୁଁ ହୁଁ ଯାଉନୁ ଖାଇ ଦେଇ ପଳେଇଆସିବୁ।
ନା। ଆମର ଯୋଉ ଏଡେ ବଡ ଗେଟ ଲଗେଇଛନ୍ତି ସେ ଆମ ଘରୁ ନିମନ୍ତ୍ରଣ ଦବା ପାଇଁ ଆଉଥିଲେ ଗେଟ୍ ବାଡେଇ ବାଡେଇ ପଳେଇଛନ୍ତି।
ଭଲ।
ଆଉ କଣ? ତୋଳିକି ଆମ ଘରେ ସିସିଟିଭି ଲଗେଇଛୁ ଦେଖି ଦଵୁ ବାରିକି ଗେଟ ବାଡେଇଦେଲେ ଆମେ ଜାଣି ପାରୁନାଉ ଆମେ ଭାବୁଛୁ ପବନ ଦ୍ୱାରା ପିଟିହେଉଛି କି ନହେଲେ ମାଙ୍କଡ ଏ ଏରିଆ ରହିଲେ କିଛି ଜାଣିପାରିବୁନି।
ହୁଁ।
ଆଉ କଣ କହୁଥିଲୁ କହିବୁ ପା ମୋ ଦେହ ହଁ, ଏବେ ତ ଭଲ ଅଛି ମୁଁ। କାଶ ବି ବନ୍ଦ ହେଇଯାଇଛିି ଟିକେ। ଥଣ୍ଡା ବି କମି ଯାଇଛି।
ତମର ସେ ପଚାରୁଛନ୍ତି ନା ନାଇଁ
ଆମର ସିଏ ନା ତମେ ତ ପଚାରୁଛ ଆଉ ସେ କାଇଁ ପଚାରିବେ?
ଆମେ କଣ ସିଏ?
ହଉ କହୁଛୁ ପଚାରିବେ ମୁଁ କଣ? ମେଡିକାଲ ବେଡ଼ରେ ପଡିଛି ସେ ସେ ଆଜି ପଚାରିବ ଖାଲି କଣ ହେଲା କଣ ହେଲା କଣ ହେଲା ଥଣ୍ଡା ତ ହେଇଛି ମୋତେ ତ ତାକୁ ବି ହେଇଛି।
ହୁଁ ହୁଁ।
ମୁଁ ତ ପଚାରୁନି ସେ କାଇଁ ପଚାରିବ? ତ ମୁଁ କାହାଠାରୁ ମାନେ ରଖେନା ଆଶା ଯେ ମୋତେ ପଚାରିବ ଇଏ କରିବ ସିଏ କରିବ?
ହୁଁ। ଯାହା ବି ହେଲେ କମିଲା ନା ନାହିଁ କିଏ ଯାଇଁଲା ଜଦି ମେଡିକାଲ ପଳେଇଲୁ?
? ନା ମ ଏମିତି ବି ହେଇନି। ମେଡିକାଲ ଯିବା ଭଳିଆ କେସ ହେଇନି ହେଲେ ମୁଁ ଆଇ କି କହିଦେବି ନା ଆଉ।
ହୁଁ ହୁଁ ହଲିକ୍ସ ନେଇକି ଆସିବ।
ନା ପିଏନା।
ହୁଁ ହୁଁ।
ଜାଣିଛି ମୁଁ କଣ ଖାଇବାକୁ ଭଲ ପାଏ କଣ ପିଇବାକୁ ଭଲ ପାଏ ସେ ସେମିତିଆ ଜିନିଷ ହିଁ ନେଇକି ଆସିବ।
ହୁଁ ହୁଁ ମୁଁ ଭଲ। ଆଜି ଖାଲି ସାପ ବୁଲୁଛନ୍ତି।
ଆବେ ଆମର ଏଇଠି ଗୋଟେ ଛୁଆଟାକୁ କାମୁଡି ଦେଇଥିଲା ଜାଣିଛୁ ତ।
କୋଉଦିନ?
ମୁଁ ଯୋଉ ଦିନ ଜା ଭୁବନେଶ୍ଵରରୁୁ ଆସିଲିନି।
ହୁଁ।
ଯୋଉଦିନ ଆସି ଜଷ୍ଟ ପହଞ୍ଚିଛି ମୋ ସାଙ୍ଗ ଆସିଥିଲା ମୁଁ ଯାଇଥିଲି ତାକୁ ଦେଖା କରିବାକୁ। ତାଙ୍କ ଘରକୁ ଯାଇଥିଲି ସେ କଣ ଡାକିଲା ଫୋନ୍ କରି। ଆସେ ବୋଲି ମୁଁ ଯାଇଛି ତାଙ୍କ ଘରକୁ ତାଙ୍କ ଘର ପାଖରେ ସୋ ଘରଟା ନୁହଁ ତାଙ୍କ ଘର ଗୋଟେ ଛୋଟ ପୁଅଟା ରହୁଛି ସିଏ କଣ କଲା ସେଇଠି ମୋ ମା ଆଉ ଦିଦି କଥା ହଉଥିଲେ। ସେ ସେଇଠି ତାଙ୍କ ବାଉଣ୍ଡରି ପାଖରେ ହାତ ଥୋଇକି ଛିଡା ହେଇଥିଲା। ମାଆ ହେରିକା ପଳେଇ ଆସିଛନ୍ତି ମୁଁ ଯାଇଛି ମୁଁ ଯାଇକି କି ତାଙ୍କ ଘରେ ପହଞ୍ଚିଚିଚିତ ତାକୁ କୁ ସେ ହାତ ସେଇଠି ଥୋଇଥିଲା ଗୋଟେ ହାତଥିଲା ଗୋଟେ ହାତରେ ଆଚାର ଖାଉଥିଲା। ହାତ ଉପରେ ତ ଚଢିଯାଇଛି ଚଢି ଯାଇଛି ବୋଧେ ହାତ ଫାତ ବାଡଉଥିଲେ କି କଣ? ସାପ କାମୁଡ଼ି ଦେଲା ଆଉ ସାଙ୍ଗେ ସାଙ୍ଗେ। ପୁରା ତା ନଖ ପାଖରେ କାମୁଡିଥିଲା ଫୁଟେଇ ଦେଇଥିଲା।
ହୁଁ କିିକ ହବ
ହେ ଗଲେ କି ସେପ କଣ କହୁଛନ୍ତି କାଳିଛି। ସେ ଯେ ମୁଁ କହିଥିଲି ଥରେ ତାଙ୍କ ଘରେ କଣ?
ତିରିଶ ଟା ନା ପଇଁତିରିଶ ଟା ଭଳିଆ ସାପ ଦେଖିଛି। ଆରେ ଇଆଡେ ସଆଡେଆଡେ ୟଡେ କାଲି ବୁଲୁଛନ୍ତି।
ଭଗବ ତୁ ମନ ରଜା ମନ୍ରୋଜା
ମନ୍ଦିର କଣ ସବୁଆଡେ ବୁଲୁଛନ୍ତି ବା ଖାଲି ପଡିଆରେ ଦେଖିଲି ତାପରେ
ଖରାପ ବୋଲି ତତେ ଦେଖାାଯାଉଛନ୍ତି।
ହୁଁ ନା ନା ମାନେ ଗୋଟେ ଜାଗାରେ ସେପଟ ଗୋଟେ ଯାଉଛି ଏପଟେ ଗୋଟେ ଯାଉଛି ସିଆଡେ ଗୋଟେ ଯାଉଛିଇଆଡେ ଗୋଟେ ଯାଉଛି।
ମା କେମିତି ତୁ ଦେଖିଲି ତତେ ମାନିବାକୁ ପଡିବ।
ପୁଣି ବସିଥିଲୁ ସେଇଠି
ମୁଁ ତ ଦିଟା ସାପ ଏକାବେଳେ ଦେଖିଲେ ମୋ ମୁଣ୍ଡ କଣ ହେଇଯାଏ।
ଅଧାଟ ମାରି ମରିଯାଇଛନ୍ତି ଏମତି ପଡିିଛନ୍ତି। ଆଉ ସବୁ ସିଆଡେ ଗୋଟେ କାତ ପ୍ରଚଣିଇଡେ ସିଏ ସବୁ ବୁଲଚ
ତମର ସେଠି ଦୋଳି ଲାଗିଥିଲା ନା କିନ୍ତୁ କଣ ଲାଭ ଏତେ ପୁଅ ପିଲା ସେଇଠି ସବୁବେଳେ ଯେ ସେଦିନ ଦିଦିନ ମୋର ମନରେ ଯାଇଥିଲୁ ଆଇଲା ବେଳେ ଭାବିଲୁ ଟିକେ ଦୋଳି ଖେଳେଇିବୁ। କଲାବେଳେ ପୁଅ ପିଲା ଖାଇଲାବେୁଳି ପୁଅ ପିଲା
ସେତେ ସବୁବେଳେ ପିଲା
ସେ ଗଛ ଟା ବି ବଢିଆ ସୁନ୍ଦର ହେଇଥିଲା ଫଟୋ ଉଠେଇଥିଲ ବଢିଆ ହେଇଥିଲା ମା ଯାଇଥିଲା ବୋଧେ ଜାଣିନି। ପରେ ମା ଆ ଗଉତଥିଲା ଗୁଡ଼ ଲ ଯାଇଥିଲଥିଲା ଦଡଡ଼ି ଲଗାଥିଲେ ତମର ମନ୍ଦିର କୋଉ ଦିନ ହବ ମାନେ ପୁରା
ଏଇ ବର୍ଷ କମ୍ପ୍ଲିଟ ଇଯିବ
ଜଲଦି ଜଲଦି ଯାଉ କମ୍ପ୍ଲିଟ ନହବା ଆଗରୁ ଲୋକ ଏତେ ମାତ୍ରାରେ ଗଲେଣି ମୁଁ ଭାବୁଛି ତାପରେ କଣ ହବ ଶାନ୍ତି ସ୍ରେ ଶାନ୍ତି କେଉଁଠି ନାହିଁ
ହୁଁ କିନ୍ତୁ ଏଇ ହଉଛି ଗୋଟେ ସାଇଟ ରେ କରିଥାଲେ ହେଇଥାନ୍ତା ଏଇ କଣ ଉପରେ ନିଜରେ କରିଦେଲେ ଯାଇକ ଭିତରେ ଆଉ
ଭଲ କରିଛନ୍ତି
ପୋକମା ଭଲ କରିୁଛନ୍ତି ଏପଟ ସାଇଡ ରେ କରିଥିଲେ କି
ପଡିଆ ଟା ହେଲା ଟିକେ ଫାଙ୍କା ସେ ପାର୍କିଂଷ୍ଟ ଲ କରିପାରିଲୁ
ନା ନା ଏପଟ ସେଇଠ ଏପଟ ସଇଠ ଯେମିତି ଯୋଉ ଦୋଳି ଲଗା ହେଇଥିଲା
ଓ ଏପଟୁଆ କହୁଛୁ ମୁହଁ ଟା ଏପଟୁ ହେଇଥାନ୍ତା ମନ୍ଦିରର ତ ତାହେଲେ ତୁ ବୁଝିବନୁ ଆଉ
ଟ ସେପଟେ ମନ୍ଦିର ଟା ଅଛି ଏପଟେ ଦୋଳି ମାନେ ଦୋଳି ମାନେ କଣ ଆମ ଘର ସେପଟ ଯିବ ବେଶୀ
ହଁ
ମୁଁ ଯୋଉପଟେ ସ୍କୁଲ ଅଛି ମୁଁ କହୁଛି କି ସେଇପଟେ
ହଁ ହଁ ଓୋ ଆଚ୍ଛା ତୁ କହୁଛୁ ଏପଟ ରେ କରିଥାୁ କାହିଁକି
ଏପଟା ଏତଥିଲା କଣ ଫାଙ୍କା ସମସ୍ତଙ୍କୁ ଜଣା ପଡୁଛି
ତୁ ଡେଲି ସ୍କୁଲରୁ ତୁ ରହହାର ତୋର ଏଇଆ ଇରାା ମୁଁ ଡେଲି ଘରୁ ବାହାରି ମନ୍ଦିର ଦେଖି ମନ୍ଦିର ଟା ମୋ ଘର ସାମ୍ନାରେ ହେଇଥାନ୍ତା
ହ
ଏକା ଚାଲାକ ତାହେଲେ ତ ମୁଁ କହିବି ଆମ ଘର ଆଗରେ ବି ହେଇଥାନ୍ତା
ସେ
ଭଲ ହେଇଛି ସେଇଠି ହେଇଛି ଭଲ ହେଇଛି ଗାଁଙ୍ଗଳି ଗଟେ ଜାଗା ଭଲ ହୁଁ ଆମ ଘର ଆଗରେ ଜାଗା ଆଗରୁ ଥିଲା ଏବେ ନୂଆ ରାସ୍ତା ହେଇକି ଜାଗା ନାହିଁଛି
ହୁଁ ହୁଁ
ଆମର ତ ଏଇଠି ଗଣେଶ ମନ୍ଦିର ହଉଛି ଦେଖୁଥିବୁ ଆଉ। କୋଉ ଦିନରୁ।
ଆମର ଏପଟେ ଅଛନ୍ତି ପଇସା ଦବା ଲୋକ ଅଛନ୍ତି।
ହଁ। ମତେ କହୁଥିଲା ଇଏ ମେମ୍ବର ହେଇଯାଉନୁ ମୁଁ କହିଲି ନା ମୋ ପାଖରେ ପଇସା ନାଇଁ ମୁଁ ମେମ୍ବର ହେବି ନିଜେ ଘରୁ ମାଗିକି ଚଳୁଛି ମୁଁ ମେମ୍ବର ହେବି।
ହୁଁ ହୁଁ।
କିନ୍ତୁ ମନ୍ଦିର ଟା ବହୁତ ସୁନ୍ଦର ହେଇଛି।
ହୁଁ
ବହୁତ ସୁନ୍ଦର ହେଇ ମୁଁ ଥରେ ହି ଯାଇଛି ମୋତେ ବଢ଼ିଆ ଲାଗିଲା ଶାନ୍ତି।
ହୁଁ ହୁଁ। ଦିଥର ଦିଥର।
କିଏ?
ତିନିଥର।
ମୁଁ ତୁ?
ଦିଥର ତୁ ମୁଁ ଜମା ଯାଇନି।
ମୁଁ ଦୀଥର ତ ଯାଇନି।
ଦି ଥର। ଗୋଟେ ଶାଢୀରେ ଗୋଟେ ଶାଢୀରେ। ଆଉ ଥରେ ମୁଁ ଦେଖିଛି।
ଆଉଥରେ ସେ ମୁଁ ନୁହଁ। ମୋ ଦିଦି ହେରିକା ଥରେ ଯାଇଥିଲେ ଫାଷ୍ଟ ମୁଁ ଯାଇଥିଲି ଫାଷ୍ଟ ମୁଁ ଯାଇଥିଲି ଶାଢ଼ୀରେ। ତାପରେ ସେମାନଙ୍କୁ ମୁଁ ଆସି କହିଲି ଯେ ମନ୍ଦିର ଟା ବହୁତ ସୁନ୍ଦର ହେଇଛି ହେଇଛି। ମୋ ଦିଦି ହେଇରିକା ତାପରେ ଯାଇଥିଲେ ବଡ ଦିଦି ଥିଲା ସିଏ ଦିଦି ଯାଇଥିଲେ ସବୁ।
ହୁଁ ହୁଁ।
ମୁ ସେଇ ଥରେଇ ଯାଇଛି। ଥରେ ଯିବି ବୋଲି ମୁଁ କେତେ ଆଗରୁ କହିଥିଲି ଯାଣିଛୁ ତ ଯିବି ମାନେ ଯିବି ଯିବି ଯିବି ଯିବି କେତେଥର କହିଥିଲି। ଏ ଯୋଉ ମିନି କେଦାରନାଥ କେତେ ଚେଞ୍ଜ ହେଇଗଲାଣି ନା କେତେ ଚେଞ୍ଜ ହେଇଗଲାଣି।
ସେଟାବି ସେମନ୍ତି ଗୋଟେ ଇଏ ଜାଗାରେ ହେଲା ସେଟାବି ସେମନ୍ତି ଗୋଟେ ଇଏ ଜାଗାରେ ହେଲା।
ସେଇଟା ସେଇଟା ଜଣଙ୍କର ମାନେ ନିଜର ଆଉ। ସିଏ ବି କେବେ ଭାବିିନଥିବ ମନ୍ଦିର ଟା ଏତେ ଇଏ ହେଇଯିବ ବୋଲି।
ଶନୁ କାଲି ଜଣଙ୍କୁ ସ୍ପଟ ଡେଡ୍ ଦେଖିଲି ଆଖି ସାମ୍ନାରେ।
ହୁଁ
ଆଜି ଜଣୁଙ୍କୁ ଆସିଡେଣ୍ଟ ହେଲା ଦେଖିଲି ଆଖି ସାମ୍ନାରେ।
ଉଁ ହୁଁ। ଯାହା ହଉ ଏ ରାସ୍ତା ହେଲା ପୂର୍ବରୁ ଯେତିକି ହଉଥିଲା ଆମ ଘର ଆଗରେ। ରାସ୍ତା ହବା ଦିନଠାରୁ ଯାଉ ହଉ କିଛି ନାହିଁ। ସେଇଟା ଗୋଟେ ଭଲ ଭଲ ଜିନିଷ। ନହେଲେ ଆଗରୁ ବୋଧେ ଡେଲି ଡେଲି ଆମେ ଶୁଣୁ ଥୁଲୁ।
ହୁଁ ହୁଁ ମାନେ ମୁଁ ତଥାପି ଦି ତିନିଟା ଗାଡି ପଛରେ ଅଛି ସେ ଗାଡି ବାଲା ଟା ନେଇ ପିଟିଲା।
ନାଇକୁ
ଇଞ୍ଜିରୀ ହେଇଥିଲା ବୋଧେ।
ସେଗୁରା କହନା ମୋତେ।
ଆଉ କୋ ସିଏ ଗୋଟେ ଷ୍ଟୋରି ପକେଇଥିଲା। ସେ ଗୋଟେ ଷ୍ଟୋରି ପକେଇଥିଲା ହେଲା।
ହୁଁ ହୁଁ।
ତା ଦେହରେ ଲେଖା ହେଇଛି ଲେଖା ତ କିଛି ହେଇନି ଉଁ ସେ ଗୋଟେ ସେ ଗୋଟେ ଡେ ଭଉଣୀ ତୁ ବୁଝିଯା ହେଲା ଆ ମୋ ତାକୁ ଯଦି ଅନେଇବୁ କଣ ମୁଁ ତୋର ଶତ୍ରୁ ନାହିଁ ନା ଇଏ ନାହିଁ ତାକୁ ଯଦି ଅନେଇଥିବୁ, ଏମିତି ଗୋଟେ କଣ ଲେଖା ହେଇଥିଲା ହେଲା ସେଠାକୁ ମୁଁ ଯେତେବେଳେ ଷ୍ଟୋରି ଟା ଦେଖିଦେଇଛି ହେଲା
ହୁଁ
ହଁ କହିଲି ଏଇଟା କାହା ପାଇଁ ମୁ କେହି ହେଲା ଏଠୁ ମତେ ଲାଗିଲା ଏୟୀ ଗଲ ଫ୍ରେଣ୍ଡ ଅଛି ମାନେ ଯାହା ପ ପାଇଁ ହେଲା
ହୁଁ
ଯୋଉ ତାପରେ ଆଉ ଗୋଟେ ଷ୍ଟୋରି ଖେଳେଇଲା ବେଳକୁ ଉ ତ ଏମତି ଅଧା ଜିମ ଫଟୋ ଆର ହଉଛି ଅଧା ଜିମ୍ ଫଟୋ।
ହୁଁ
ସେଇଠୁ ତୋ ମା ତ ପଠେଇ ପାରି କିନ୍ତୁ ମୁଁ ଅଛି ଯଦି ଏବେ ଏଇଟା ଦେଇଦେବି ଥିବୁ ଆଉ
ଟିକେ ରହ ର ମୁଁ ତ ତତେ ଫୋନ କରୁଛିି ଟିକେ ରହ। ଟିକେ ରହ ଟିକେ ରହ ଫୋନ କରୁଛି।